ହ
ହଁ କଣ କରୁଛନ୍ତି
ବସିଚି
ଆଚ୍ଛା ଆଉ ମୁଁ କଣ କରିବି ମୁଁ ତ କିଛି କରୁନି ଅଛି ଏମତି।
ହଁ
ଆଉ ରୋଷେଇ କଲଣି
ହଁ ରୋଷେଇ ସରିଲାଣି।
ଆଛା କଣ କଣ ରୋଷେଇ କରଛ
ଆଜି ରୋଷେଇ ରେ ରୁଟି ହେଇ
ଆଉ ଆଉ କଣ ହେଇଛି। ହାଲୋ
ତମେ ଏଥି ଯ କଣ କର
ମୁଁ ଇଭିନିଙ୍ଗିରେ ଚା ପିଇଛି ବର୍ଷା ହଉଥିଲା ତ ଚା ପିଇଛି।
ଖାଲି ଚା ନା ଅଦା ବାଲା ଚା
ହଁ ଅଦା ପକେଇକି ଆ କ୍ଷୀର ବାଲା ଚା। ହାଲୋ।
ହାଲୋ।
ହଁ ଆଉ କଣ କଣ ରୋଷେଇ କରୁଚ?
ମୁଁ କହିଲି ଅଦା ବାଲା ପରା।
ଆମର ଏ ପଣସ ବରା ହେଇଥିଲା।
ଆଚ୍ଛା।
ହୁଁଁ।
କେମିତି କଣ କଲ ପଣସ ବରା?
ପଞ୍ଚିଲା ପଣସ ଫାଷ୍ଟ ଆଣିବେ। ତାର ମଞ୍ଜି ସବୁ କାଢି ଦେବେ ଦେଖବ ମନ୍ଦିରରେ ମୋଟେ ଧଳା ଆସୁ ଗୋଟେ ଲମ୍ବା ଟାଇପିର ଥିବ ସେଇଟା ଖାଇଲେ ଫୁଣି ପେଟ ପେଟ ବଥା ତ ତାକୁ କାଢିଦିଅନ୍ତି ମଝିରେ ଭିତରୁ। ତାକୁ କାଢ଼ି ଆଉ ହଁ ତା ସହିତ କୌଣସି କ ମାନେସେ ମିଶା ମିଶି କରି ଏଥିରେ ଗୁଡ଼ ଲୁଣ ଆଉ ଟିକେ ଗୋଲମରିଚ ପକାନ୍ତି ଆଉ ହୁଁ ଯେତିକି ପରିମାଣରେ ଚୁନା ଟା ଆବଶ୍ୟକ ସେତିକି ଦେଇକି ତାକୁ ତେଲରେ ଛାଣି ଦିଅନ୍ତି ଆଉ।
କି ଚୁନା ଦେବାକୁ ପଡେ?
କେ ଅରୁଆ ଚୂନ ଚାଉଳ ଚୂନା।
ଇଛା।
ହଁ।
ଗୋଡ ଦେଲେ ହବ ଚିନି ଦେଲି ହବ ଯାହାର ଯୋଉ ପସନ୍ଦ ଅ ସେଭଳି କରି ଖାଇପାରିବେ।
ଆଚ୍ଛା।
ଖାଇଛନ୍ତି?
ହଁ ମୁଁ ଖାଇଛି। ପିଲାବେଳେ ତ ବହୁତ ଖାଇଛି। ମା କେ ମା କରୁଥିବା ର ଦେଖିଛି ବହୁତ ଟେଷ୍ଟି ଲାଗେ।
ହଁ।
ହଁ ରୁଟି କରି ଆସୁଛି ପରା।
କଣ କହିଲେ?
ରୁଟି କରି ଆସିଛି ପରା ମତେ ଆସୁନି। କେମିତି କଣ କରୁଛନ୍ତି ଟିକେ କହିବେ?
ହଁ ଆଉ ରୁଟି।
ହଁ।
ପ୍ରଥମେ ଅଟାକୁ ନେବେ। ମାନେ ଆପଣ ଜଣେ ଖାଇବେ ନା ଦି ଜଣ ଖାଇବେ। ଆପଣଙ୍କ ଏ ପରିମାଣରେ ସେ ଅଟା ନବେ ଆଉ ଯେ ଯେତେ ଅଟା ନେବେ ତାଠୁ କମ ପାଣି ନେବେ ମାନେ କ୍ଵଟି ପରିମାଣ ଦେଖ ମାନେ ଆପଣ ଅଟା ନେଇଥିଲେ ପାଣି ନେଲେ ଥେ ସେମିତି ଆମର। ଅଟାକୁ ଦେଖିକି ନା ତାକୁ ପାଣି ଅଳ୍ପ ଅଳ୍ପ ଦେଇକି ତାକୁ ଚକୁଟିବେ। ତାରେ ବେଶୀ ସେଇରି ଏମତି, ମାନେ ଏମିତି ପାଣିଆ ହବନି ହଁ, ହାତ ହା ହାତବି ସଫା ଥିବ, ମାତ୍ର ସେଇଟା ପୁରା ମେଲ୍ଟ ହେଇ ଯାଇଥିବ, ସେମିତି ହେଇଥିବ, ତାକ୍ ତାକୁ ଲୁଣ ଟିକେ ଦେଇକି ସେମିତି କରି ଦେଇଥିବା, ଦଶ ପନ୍ଦର ମିନିଟ୍ ଘୋଡେଇକି ରଖିକି ଛାଡିଦି ତାପରେ ତାକୁ ଗୋଳା ଗୋଳା କରିକି ରୋଟି କରିବି। ଆପଣ ତାକୁ ତେଲ ଦେଇକି ସେକିକି ଖାଇପାରିବେ। ଆଉ ସେମିତି ବି ସେକିକି ଖାଇ ପାରିବେ। ତେଲ ଦେଲେ ଭଲ, ଘିଅ ଦେଲେ ବି ଆହୁରି ଭଲ। ଆପଣଙ୍କର ଯେମିତି ଇଛା ହେବ ସେମିତି
ଆଛା।
ଆପଣଙ୍କୁ କଣ ରୋଷଇ ଆସେ?
ମତେ ଭାତ ଡାଲମା ଆଉ ବାକି ସବୁ ଆସେ ପିଠା ପଣା ପିଠା ପଣାକୁ ଛାଡିକି ସବୁ ଆସେ।
ହଁ।
ହୁଁ।
ସବୁ ଜିନିଷ ଟିକେ ଟିକେ ଶିଖିଯିବା କଥା, କାଇଁନା ସେଟା ଆମର ଭବିଷ୍ୟତ। କାମରେ ଆସିବ। ଆମେ ଯଦି କୁଆଡେ ବାହାରକୁ ଯାଉଚେ, ଏକୁଟିଆ ରହୁଚେ ତ ନିଜ କାମ ନିଜେ କେମିତି କରିବା, ଯଦି ଜାଣିନଥିବା?
ସେଇଟା ତ ସବୁ ଜିନିଷ ନିଜେ କରିବାକୁ ପଡୁଚି, ଘର କାମ, ପରିବା ଆଣିବା। ରୋଷେଇ କରିବା ସବୁ ଜିନିଷ।
ଯଦି ଆମେ ଶିଖିନଥିବା, ଜାଣିନଥି ତାହେଲେ ବାହାରେ ଆମକୁ କିଏ କରିକି ଦେବ, ଶେଷରେ ଆମେ ଭୋକ ଉପାସ ଶୋଇବା ନା କଣ?
ହୁଁ। ମୋର ମୋ ମା ଯୋଉଟା ବନେଇବ, ମୋର ସବୁ ଫେବ୍ରେଟ୍।
ମାନେ ସେମିତି ନିଜ କିଛି ନିଜ ପସନ୍ଦ ଥିବ?
ହଁ। ହଁ। ମୋ ମା ଯାହା, ମୋତେ ବେଶୀ ପସନ୍ଦ ଲାଗେ ଅରୁଆ ଭାତ ଆଉ
ଯୋଉ ଡାଲ୍ ମା ଭାତ ରେ ଖଟା ଟିକେ ଥାଏ, ସେ ଜିନିଷ ଟା। ଆଉ ସେଇଟା କଦଳୀ, କଦଳୀ ପତ୍ରରେ ଖାଇବାକୁ ପସନ୍ଦ ଲାଗେ, ଆଉ ମଣ୍ଡାପି ପିଠା, ଚକୁଳି ପିଠା, ଏ ଦିଟା ମୋର ପସନ୍ଦ, ମତେ ସେ ଛଣା ପିଠା ଏତେ ପସନ୍ଦ ନାହିଁ।
କାକରା?
କାକେରା ହଁ ପସନ୍ଦ୍, ବଟ୍ ଏତେ ଖାଏନି।
ହଁ।
ହୁଁ।
ମୋତେ ସବୁଠୁ ବ୍ରେକ୍ ଫାଷ୍ଟ ରେ ଦହିିବରା ମୋର ଭାରି ଫେବ୍ରେଟ୍।
ଦହିବରା?
ହଁ।
ହୁଁ
ଆଉ ଏମତି, ଲଞ୍ଚ ଦେଖିବେ ବୋଲେ, ମତେ ମିଠା ଭାତ ଅପେକ୍ଷା ମ ନାଇ ଅ ଉଷୁନା ଭାତ ମୋତେ, ମାନେ କମ ହେଲେ ବି ମୁଁ ଶାନ୍ତି। ମତେ ଟିକେ ଅରୁଆ ଭାତ ଟିକେ ଏତେ ଭଲ ଲାଗେନି। ଖାଲି ଟିକେ, ଏମିତି ପୂଜା ପର୍ବ ହେଲେ ଟିକେ ଖାଇବାକୁ ପଡେ। ନହେଲେ ସବୁବେଳେ ଅରୁଆ ଭାତ ଏ ଉଷୁନା ଭାତ ହଁ।
ଆଚ୍ଛା, ଏମିତି କଥା।
ହଁ।
ତୋରାଣୀ କେମତି ବନଉଚନ୍ତି କିଅ, ଡଙ୍କ ତୋରାଣୀ, ଆସୁଛି କିଆ?
ନା ନା ସେତ ଜାଣନି।
ଆଚ୍ଛା।
ମତେ ଲାଗୁଚି, ସେଇଟା ବୋଧେ ଆମ ଯୋଉ ପଖାଳ ଭାତ କରାହଉନି।
ହଁ
ପଖାଳ ଭାତ ଯୋଉ କରାଉଚି, ଗରମ ପଖାଳ ହଁ, ସେଥିରେ ମାନେ। ପେଜ ଟିକେ କମ୍ ରହିବ। ଦହି ଟିକେ ପଡିବ, ଆଉ ଲେମ୍ବୁ ଟିକେ ପଡିବ, ଲଙ୍କା ଟିକେ ପଡିବ, ପୁଦିନା ପତ୍ର ଟିକେ- ମାନେ, ଦେ। ପକା ହଉଚି, ଆଉ ଧନିଆ ପତ୍ର।
ହଁ ଆଉ ଲୁଣ ହଁ। ତାକୁ ସବୁ ମିକ୍ସ କରି ଦେଇକି, ସେଟା ହୋଇଛି ଟଙ୍କ ତରାଣି।
ହୁଁ, ଏମିତି କଥା।
ହଉ। ପୋଡ ପିଠା ଖାଇଚନ୍ତି, ପୋଡ଼ ପିଠା।
ହଁ ଖାଇଛି ପୁରା, ନଡିଆ ରେ ତା ଜାଣିନି କେମିତି କରା ହୁଏ, କହିଲି ବା, ମତେ ପିଠା ପତ୍ର କିଛି ଆସେନି।
ନାଇଁ, ସେଟା ପୋଡପଠା ସବୁ ଜିନିଷରେ ହବ ହଁ। ଆମର ବିରି ଚାଉଳରେ ପୋଡ ପିଠା ବି ହବ, ଆମ୍ବ ଚାଉଳରେ ପୋଡ ପିଠା ହବ। ଆଉ ପଣସ ଚାଉଳରେ ପୋଡପିଠା ହବ, ଅମୃତଭଣ୍ଡା ଚାଉଳରେ ବି ପୋଡପିଠା ହବ। ଆଉ କ୍ଷୀରରେ ବି ପୋଡ ପିଠା ହବ।
ଏମିତି କଥା କି ମୁଁ ଆଜି ଜାଣିିଲି।
ହୁଁ, ତାଳରେ ।
ହଁ, ତାଳରେ ତାଳରେ ବି ହଉଚି।
ହ, ମୁଁ ସେଟା ଦେଖି ଦେବି ପଟେ ତରଟା ଆସା ହୁଏ। ଅକେ ଖଟା ଲାଗିବ କି ତାଳରେ, ଯୋଉଟା ହୁଏ ସେଇଟା ଇଣ୍ଡିଲରେ।
ନାଇଁ ତ, କାଇଁ ନାଇଁ ତ କିଛି ଖଟେ ନାଇଁ, ସେ ତ ବାସ୍ନା ଭଲ ଲାଗେ। ଖଟା ନାଇଁ ତ ମିଠା ଲାଗେ ହଁ ଆମର ଆମ୍ବୁ ଯେମିତି ବନା ହୁଏ କି ପଣସ ଯେମିତି ବାସ୍ନା ହୁଏ। ତାଳ ବି ସେମିତି ବାସ୍ନା ହବ ଖଟା ଖଟା ନାହିଁ ମିଠା ଲାଗେ।
ହୁଁ ହୁଁ।
ନା। ଭଲ ଲାଗେ।
ଏମିତି କଥା ତାହେଲେ।
ହଁ।
ହଁ ପିଠା ଭିତରେ ସବୁଠୁ ବେଶୀ କଣ ଖାଇବାକୁ ପସନ୍ଦ?
ପିଠା?
ହଁ ପୀଠା ଭିତରୁ କଣ?
ତମକୁ ସିଜା ସିଜା ମଣ୍ଡା ଭଲ ଲାଗେ?
ସେ ମଣ୍ଡ ପିଠା ନା ମୋର ବି ଆଉ ଚକୁଳି ପିଠା।
ହଁ।
ହୁଁ। ହଁ ସେଇଟା ବହୁତ ସହଜ ଥାଏ ସେ ଯୋଉ ପିଠୋଉ ବନ ପିଠଉ ବନନ୍ତିନିକି ଯୋଉ ପିଠୋଉ ବନାନ୍ତି ସେଇଟାକୁ ଗୋଲ ଗୋଲ କରିକି ତା ଭିତରେ ପୁର ଦେଇକି ସେଇଟାକୁ ଷ୍ଟିମ କରିଦିଅନ୍ତି ମାନେ ନିଆଁରେ ବସେଇ ସିଝେଇ ଦିଅନ୍ତି।
ନାଇଁ ସେ ସେମିତି ଯେ ଯୋଉ ଯତୁ ବି ଧରନ୍ତି ଯୋଉ ଯତୁ ଏଥିରେ କଣ କଣ ପକାନ୍ତି କଣ କଣ ପକାନ୍ତି?
କି ପାଣି ଆଉ ତାପରେ ଚୁନା
ନାଇଁ ନାଇଁ ସେନ୍ତି ହେଲେ ଟେଷ୍ଟ ଲାଗିବ
ଆଉ କଣ କଣ କଣ କଣ ପ ଆଉ କଣ କଣ ପ
ସେଥିରେ ଲୁଣ ପକାନ୍ତି ଆମ ଆମ ଆମ ଏପଟେ ଚିନି ପକାନ୍ତି। ଖାଲି ଲୁନ ଦିଅନ୍ତି କି ତ ଆମ ଗାଁ ସେପଟ ସାଇଟ୍ ଚିନି ବି ପୋକନି। ପୁର ଟିକେ ଅଧିକ ମିଠା କରିବେ ଆଉ ଆଉ ଜପନୀରେ ଟିକେ ହେଲା ସ୍ଵାଦ ଅନୁସାରେ ଲୁଣ ଖାଲି ଦେବେ ଚିନି ଦେବେନି।
ଆଚ୍ଛା।
ଯେ ଖାଇ ତେ ଭଲ ଲାଗେ ସ୍ଵଦିଷ୍ଟ ଲାଗେ।
ଓହୋ।
ବାହାରେ ଯାଉ ମୋମୋ ବିକ୍ରୀ ହଉ ନାଇଁ କି? ବସ୍ ଏମିତି ଦେଖାଯାଏ।
ହୁଁ ତାଲେ
ହଁ।
ଘର କେବେ ବନେଇଛ?
କେନ୍ତି ବନା ହୁଏ ଜାଣିନି ନାଇଁ ନାଇଁ।
ବନେଇବି। ଖାଇ ।
ଆ ହଁ।
ମୋମୋ ସିଜାଠୁ ଛଣା ଟିକେ ବେଶୀ ଭଲ ଲାଗେ କୁଡ଼ୁମ କୁଡୁମ କରୁଥାଏ ନାଇଁ କି? ଫାଙ୍କା ଅଡିଓ।
ହଁ ହ କେଏଫ୍ସ ବାଲା।
କେଏଫ୍ସ ଫ୍ରାଇଡ଼୍ ଜଉଟା ଥା
ହଁ।
ମତ ମତେ କିନ୍ତୁ ସେ ସିଝା ଷ୍ଟିମ ଆକା ପସନ୍ଦ ଲାଗେ ହେଁ।
ଖାଲି ସିଜା?
ହଁ।
ହଁ ସେଟା। ଫାଙ୍କା ଅଡିଓ। ଫାଙ୍କା ଅଡିଓ। ଫାଙ୍କା ଅଡ଼ିଓ। ହଁ।
ମତେ କହିଲ ବାରି ପଦାରେକୁ ଖାଇବା
ବାରିିପଦାରେ ଦହିବରା କିଆ କଟକ ସିନା
ବା କଟକରେ ଦହିବରା ବାରିପଦାରେ ମୁଢି ମାଂସ।
ମାଉ ମାଉସ ମୁଡ଼ିା
ହଁ ତା ଖାଇଲେ ବଢିଆ ଲାଗେ।